ହ୍ୟାଲୋ। ଆଜ୍ଞା ନମସ୍କାର।
ହ୍ୟାଲୋ।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ଆଜ୍ଞା ଜୟ ଜଗନ୍ନାଥ ସାର୍।
କଣ କରୁଛନ୍ତି ଆଜ୍ଞା।
ସାର ଏଇ ଘରେ ବସିଛି ଏବେ ବର୍ଷା ହଉଥିଲା ତ ଟିକେ ଘରେ ବସିଛି ଆପଣ କଣ କରୁଛନ୍ତି?
ଆଜ୍ଞା।
ଆପଣ କଣ କରୁଛନ୍ତି ସାର୍?
ଆଜ୍ଞା ମୁଁ ଏଇ ବସିଛି ଘରେ ଆଉ କଣ କରିବି ବର୍ଷା ବି ଆମ ଆଡେ ବି ଆଜ୍ଞା ହଉଛି।
ଆଜ୍ଞା ଆପଣଙ୍କ ଘର କୋଉଠିକି
ଆଜ୍ଞା ଆମ ଘର ଆନ୍ଦପୁର।
ଆଜ୍ଞା ଆମ୍ ଘର ସେ ପାଖରେ ପା। ଯୋଉ କହିଲି କି ଆମର ଗୋଟେ ଦେଉଁ ଗାଁ ଜାଣିଛନ୍ତି ଦେଉଁ ଗାଁ ପାଖାପାଖି ଆମ ଘର।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ସାର୍ ଆପଣ କଣ କରନ୍ତି ପାଠ ପଢ଼ା?
ଆଜ୍ଞା ଆଉ ସାର୍ ଆପଣ ପଢାପଢି କରନ୍ତି ନା କଣ ଚାଷ ବାସ କରୁଛନ୍ତି
ଆଜ୍ଞା ଆଜ୍ଞା ପଢାପଢି କରୁଚି ଚାଷ ଚାଷବାସ ବି କରୁଛି।
ଆଜ୍ଞା। ଆଉ ସାର୍ ଆପଣ ଏଥିର ରଜରେ କଣ କେମତି ବୁଲାବୁଲି କଲେ କୁଆଡେ?
କଣ କହିଲେ?
ରଜରେ ଆପଣ କୁଆଡେ କେମିତି ବୁଲାବୁଲି କଲେ ଏଥର
ଆଜ୍ଞା ରଜରେ ଆଜ୍ଞା ଆପଣ ତ ଜାଣିଥିବେ ଆନ୍ଦପୁରରୁରେ ରଜ ବହୁତ ବଡ଼ ଆକାରରେ ହୁଏ।
ଆଜ୍ଞା।
ଆଜ୍ଞା ବେଲ ବାହାଳିବି ଶୁଣିଥିବେ ବେଲବାହାଲ।
ଆଜ୍ଞା ବେଲବାଳି ପଦମପୁର ଏଇ ସବୁ ଜାଗା ଆମେ ଯାଇଥିଲୁ ବୁଲ ତେ।
ଆଜ୍ଞା ରେଲବାଳି ଆଜ୍ଞା ବୁିଲିଲି ରଜ ତିନି ଦିନି ଆଗେ ସେଇଠି ବୁଲିଲି ସହରେଇ ବୁଲିଲି
ଆଜ୍ଞା।
ଦଳି ପଡ଼ିଥିଲା ବହୁତ ଲୋକ ଆସିଥିଲେ ମେଲୋଡ଼ି ନାଚ ଗୀତ ବି ହଉଥିଲା।
ଆଜ୍ଞା।
ଆଜ୍ଞା ଯେହେତୁ ପ୍ରଥମ ଦିନ ଆଜ୍ଞା ଆପଣଙ୍କ ଆଡେ ବର୍ଷା ହେଇଥିଲା କି?
ରଜରେ ପ୍ରଥମ ଦିନ ଆଜ୍ଞା ବର୍ଷା ହେଇଥିଲା ଏପଟେ।
ଆଜ୍ଞା ଆମ ଆଡେ ପ୍ରଥମ ଦିନ ବର୍ଷା ହେଲା ତ ସବୁ ଆଜ୍ଞା ପ୍ରଥମ ଦିନ କୁଆଡେ ଯାଇ ହେଲାନି ବାହାରକୁ। ଆଜ୍ଞା ଆଉ ଯୋଉ ଦୁଇ ଦିନ ରହିଲା ଦୁଇ ଦିନ ରଜର ଆଜ୍ଞା ବହୁତ ବହୁତ ମଜାମସ୍ତି ହେଇଛି ବହୁତ ବୁଲାବୁଲି ହେଇଛି।
ଆଜ୍ଞା ଆପଣ କୁଆଡେ କଣ ବୁଲାବୁଲି କରିତେ ଯାଇଥିଲେ ବାହାରକୁ ବୁଲାବୁଲି ଯେମିତି କିି ପର୍ଯ୍ୟଟନ ସ୍ଥଳୀ ନା ଆପଣ ସେଇ ଗାଁ ରେ ବୁଲାବୁଲି କଲେ ର ଅଛ
ଆଜ୍ଞା ନାଇଁ ନାଇଁ ବାହାରକୁ କୁଆଡ଼େ ଯାଇିନି ସେ ଗାଁରେ ବୁଲାବୁଲି କଲି ସାଙ୍ଗ ସାଙ୍ଗ ପିଲାଙ୍କ ସହିତ ବୁଲିଲି ତାପରେ ବାହାର ପିଲା ବି ଆସିଥିଲେ ଯେ ପଢ଼ୁଥିଲି ଯଉଠି ସେ ସାଙ୍ଗ ବୁ ତାଙ୍କ ସହିତ ବୁଲାବୁଲି କଲି
ଆଜ୍ଞା।
ଆଜ୍ଞା ଆପଣ କୁଆଡେ ଯାଇଛନ୍ତି ବାହାରକୁ?
ଆଜ୍ଞା ଆମ ଗାଁ ପିଲା ଛଅ ସାତ ଜଣ ମିଶିକି ଆମେ ଯାଇଥିଲୁ। ଆମର କେଉଁଝର ଗୋଟେ ପର୍ଯ୍ୟଟନ ସ୍ଥଳୀ ଅଛି ଯେମିତିକି ଭୀମକୁଣ୍ଡ କୁହନ୍ତି ତାକୁ ଆଉ ଗୋଟେ ଅଛି ସୁନାମୁଣି ଜଙ୍ଗଲ ବି ଅଛି ଆଉ ଶିମିଳିପାଳ ଯାଇଥିଲୁ ଆଉ ସାତକୋସିି ଯାଇଥର ବୁଲାବୁଲି କରିକି ଆସିଥିଲୁ। ବହୁତ ଭଲ ଜାଗା ସେପଟେ ଉ ମାନେ ପର୍ଯ୍ୟଟନ ମାନଙ୍କ ପାଇଁ।
ଆଜ୍ଞା ଆଜ୍ଞା ଆପଣ ତାହେଲେ ବୁଲାବୁଲି ବହୁତ କରିଦେଇଛନ୍ତି
ଆଜ୍ଞା ରଜରେ ଦିଦି ଗୋଟେ ଦିନ ଆମେ ବୁଲାବୁଲି କରୁଥିଲୁ ଲାଷ୍ଟ ରଜ ଦିନ ଆଜ୍ଞା କାରଣ ଫା ସେ ଦିନ ବର୍ଷା ହେଇଥିଲା ସେକେଣ୍ଡ ଦିନ ଆମେ କିଛି କାମ ବହୁଳତରେ ମାନେ ଅଧିକ ଇଏ ସମୟ ଅବେଳରେ ଆମେ ଯାଇପାରିଲୁ ନାହିଁ ରଜର ଲାଷ୍ଟ। ଦିନେ ଯାଇଥିଲୁ ଶେଷ ଦିନ ନା ଆମେ ଯାଇଥିଲୁ ବୁଲାବୁଲି କରିବା ପାଇଁ।
ଆଜ୍ଞା। ଆଉ ଆଜ୍ଞା ରଥଯାତ୍ରାରେ ଆପଣ କୁଆଡେ ଜଗନ୍ନାଥ ଧାମ ପୁରୀ ଯିବାକୁ ଚାହୁଁଛନ୍ତି?
ଆଜ୍ଞା ଦର୍ଶନ କରିବାକୁ ତ ଇଚ୍ଛା ଆଜ୍ଞା ବହୁତ୍ ମୋର ତଅ ସା କେମିତି କଣ ବର୍ଷା ତ ଏମିତି, ତାପରେ ଏପଟେ ଯୋଉ ଧାନ ଚାଷ ଆମର ଏପଟେ ହଉଛି ତା ପଛଅ ଲାଗିବାକୁ ପଡୁଛି ଉଁ ତଳି ଏବେ ତଳା ରୁଆ ହଉଛି
ନାଇଁ ଆଜ୍ଞା, ମହାପ୍ରଭୁଙ୍କଙ୍କୁ ଡରି ଲାଗିଲେ ସେମିତି କିଛି ନାହିଁ ବର୍ଷା ବି ଆପଣଙ୍କୁ ବାତି ହଉନାହିଁ।
ନିଇ ଲାଗିଲେ ଆଜ୍ଞା, ନିହାତି ଯେ ସବୁ ଯେତେ ସବୁ କାମ ଥିଲେ ବି ପଛ ଛାଡିକି ପଳେଇବୁ।
ଆଜ୍ଞା ତ ବର୍ଷା ବି ଆଜ୍ଞା, ଚାହିଁବେ ଯଦି, ବର୍ଷା ବି କମିଯିବ ଆପଣଙ୍କ
କମିଯିବ ସାର୍ ଆପଣ ଯିବେ କି ପୁରୀ ଯିବା ପାଇଁ ଚାହୁଁଛନ୍ତି କି ଭିତରେ?
ଆଜ୍ଞା ଆଜ୍ଞା, ରଥଯାତ୍ରାରେ ଆମ ଯିବାର ଅଛି। ଆପଣ ଯଦି ଯିବେ, ଆପେ କହିବେ ଆମ ଆପଣଙ୍କ ସହିତ ନେଇଯିବୁ।
ଆଜ୍ଞା, ନିହାତି ନିହାତି ମତେ ନହେଲେ ଆପଣ ନିଅନ୍ତୁ, ମୁଁପଣଙ୍କ ସହି ଯିବାକୁ ଚାହୁଁଛି, ନହେଲେ ପଳେଇବି କାହାତ ଗୋଟେ। ଆମର ନିଜର ଗୋଟେ ସାଙ୍ଗ ପାଇଲେ, ବୁଲିବା ପାଇଁ ଭଲ ଲାଗିବ ସେପଟେ।
ଆଜ୍ଞା ଆଜ୍ଞା ଆଜ୍ଞା ପୁରୀ, ଯିବାର ଆଜ୍ଞା। ରଥଯାତ୍ରା ପୂର୍ବ ଦିନ ଯିବାର ଅଛି।
ଆଜ୍ଞା।
ଯେହେତୁ ଆଜ୍ଞା, ଜାଣିଛନ୍ତି ଆପଣ, ପୁରୀ ରଥଯାତ୍ରି ଦିନ ରୁମ୍ ମିଳିବନି।
ଆଜ୍ଞା ନିହାତି ବହୁତ ଭିଡ ଥାଏ ଲୋକମାନଙ୍କର ଦେଖିବା ପାଇଁ ଠାକ୍ ରହିବୁ ସେଥିପାଇଁ ରୁମ୍ ସବୁ।
କଣ ଭାବିଛୁନା ତା ପୂର୍ବ ଦିନ ରାତିରେ ଟ୍ରେନରେ ପଳେଇବୁ?
ଆଜ୍ଞା।
ଆଜ୍ଞା ଟ୍ରେନରେ ପଳେଇଲେ ସକାଳୁ ପହଞ୍ଚିଯିବୁ ପହଞ୍ଚିକି, ଦଅ ଦର୍ଶନ କରିବୁ ତାପରେ ପୁଣି ସନ୍ଧ୍ୟା ହେଲେ ପଳେଇ ଆସିବୁ ଆଜ୍ଞା ତ ଆପଣ କଣ ମତାମତ ଦଉଛନ୍ତି ଦିଅନ୍ତୁ ନହେଲେ ଆମେ ସେଇୟଆ କରିବା।
ଆଜ୍ଞା ନିହାତି ଆପଣଙ୍କ ସହିତ ଯିବାକୁ ଚେଷ୍ଟା କରିମୁ। ଆଉ ଆପଣ ସାର୍ କିଏ କିଏ ଯିବେ ଆପ୍? କଣ ଗାଁ ଲୋକ କି କଣ? କିଏ କି ଯିବେ ନା କିଛି କହିପାରିବେ କାହା
ତେଣୁ ଆପଣବି ଜଦି ଆପଣ ଆସିବେ ନହେଲେ ଆପଣ ସାଙ୍ଗ ପିଲା ଯଦି ନହେଲେ ଆପଣ କିଏ ଯଦି ଧରିକି ଆସିବେ, ଆମର ବି କିଛି ଅସବିଧା ନାହିଁ।
କିଏ ଅଛନ୍ତି ସାଙ୍ଗ ପିଲା, ନାଁ ଟିକେ କହିବେ କି?
ଆଜ୍ଞା ଆମର ସାଙ୍ଗ ପିଲା ଏପଟେ ଅଛନ୍ତି, ମାନସ ଅଛି। ଆଜ୍ଞା ତାପରେ ସତ୍ୟ ଅଛି।
ଆଜ୍ଞା।
ଆଜ୍ଞା ଆଉ ଜଣେ ତାକୁ ଆମେ ଗେହ୍ଲରେ ଡାକୁ ନାଗ ଅଛି।
ଆଜ୍ଞା।
ଆଜ୍ଞା, ବୁଟୁଲୁ ଅଛି।
ଆଜ୍ଞା, ଭୁଟୁଲୁ, ଆଜ୍ଞା।
ଆଜ୍ଞା ଏପଟେ ସବୁ ଏମିତି ଅଛନ୍ତି, ଚାରି ପାଞ୍ଚ ଜଣ ଆମେ ଯିବୁ ତ। ଆପଣ ଯଦି ବାହାରିବେ, ଆପଣଙ୍କ ସାଙ୍ଗ ପିଲାଙ୍କୁ ଧରି, ନହେଲେ ଆପଣ
ଆଜ୍ଞା ମୋର ଗୋଟେ ଆଜ୍ଞା ମୋର ସାଙ୍ଗ ଅଛ୍। ଯେମିଟା କି ବଙ୍କା ଅଛି, ଆଉ ସାନୁ ଅଛି। ଆଉ ଦେଶରେ ପୂନିଆ ଅଛି, ଏଇ ସବୁ ସାଙ୍ଗ ମାନଙ୍କୁ ନେଇକି ତ୍ରଅ ଯିବାକୁ ଚେଷ୍ଟା କରିବି ସାର୍, ଆପଣଙ୍କ ସହିତ ଜାଗା ବୁଲତେ ଭଲ ଲାଗେ ଆମର ସାର୍, ପିଲା ଟିକେ କଣ କହିଲେ କି ଏପଟ ପିଲା, ଟିକେ କଣ ଦୁଷ୍ଟାମୀ ପିଲା ମାନେ
ଆଜ୍ଞା, କିଛି ନାହିଁ। ପିଲା ତ ଆଜ୍ଞା ସେମିତି ସାଙ୍ଗସାଥିରେ କଣ ଅଛି, ସାଙ୍ଗସାଥିରେ କିଏ କିଛି ଧରିବେନହିଁ।
ଆଜ୍ଞା।
ଏ ଆପଣଙ୍କ ସାଙ୍ଗ କିଏ ମୋ ସାଙ୍ଗ କିଏ ସେମିତି କିଛି
ଆଜ୍ଞା ନିହାତି ନିହାତି ସେଇ ସମ୍ପର୍କ ଆପଣ ରଖ କ ମାନେ ସମ୍ପର୍କଟାକ ଆମ ସହିତ ସେତିକି ବଢେଇଲେ ସେଇଟା ବଡ କଥା ସାର୍ ଆପଣ ଆପଣଙ୍କୁ ଆପଣଙ୍କ ନମ୍ବର ଆଣିକି ମୁ ନିହାତି ଆପଣଙ୍କୁ ତ ସହିତ ସମ୍ପର୍କ କରିବି ଯିବା ପାଇଁ ପୁରୀ ଆପଣଙ୍କ ସହିତ ସେ ସୌଭାଗ୍ୟ ଥରେ ମିଳିବ ଆପଣଙ୍କ ସହିତ ଯାଇକି। ଜଗନ୍ନାଥଙ୍କ ଦର୍ଶନ ଆଉ ନିହାତି ଆଜ୍ଞା।
ଆଜ୍ଞା ରଥଯାତ୍ରାରେ ଆଜ୍ଞା ସେଇ ଯୋଉ ମାନେ ସେଇ ଦର୍ଶନରେ ଆଉ ଦର୍ଶନ ନାହିଁ ମାନେ ସବୁବେଳେ ତ ଏମିତି ଯାଉଚନ୍ତି।
ସେଇ ଦର୍ଶନ ତାପ୍
ଆଜ୍ଞା ଆପଣ ତ ସାଙ୍ଗ ପିଲାଙ୍କ ସହିତ ଯାଉଥିବେ ନା ସବୁଥର। ସେମିତି ଆପଣ ଆଜ୍ଞା କିନ୍ତୁ ରଥଯାତ୍ରା ଟାଇମ୍ ରେ ଯଦି ଯିବା ସେଇଟା ହେଲା ଗୋଟେ
ଆଜ୍ଞା ରଥଯାତ୍ରା ସମୟରେ ମୁଁ କେବେ କିନ୍ତୁ ଯାଇନି ଆଜ୍ଞା।
ଆଜ୍ଞା ଆଜ୍ଞ ଆଉ ଆପଣ ଜାଣିଚନ୍ତି ନା ଯେମିତି ଘଟଗାଁ ଘଟଗାଁରେ ଯେମିତି ଚଇତି ପର୍ବ ହୁଏ ମା ପଣା ସଂକ୍ରାନ୍ତି କି ଆଜ୍ଞା ସେଠି ଯିବା ସେଟା ଗୋଟେ ଅଲଗା ଆଉ ଖାଲି ତିରିରରେ ଘଟଗାଁ ଯିବା ସେଟା ଗୋଟେ ଅଲଗା।
ଭଲ ଆଇଡିଆ ଠିକ୍ ଠିକ୍ କଥାପଣ।
ମାନେ ପୂଜା ପର୍ବ ଦିନେ ଯୋଉଠୁ ମାନେ ଯୋଉ ଦେବତାଙ୍କ ମାନେ ଯୋଉଠୁ ଠାକୁରର ଯୋଉ ପୂଜା ସେଇ ପୂଜା ଦିନରେ ଯିବେ ସେଇଟା ଗୋଟେ ବହୁତ ଖୁସି ଲାଗେ।
ଆଜ୍ଞା। ଖାଲି ଦିନରେ ଯେମିତି ଲାଗେନି କିନ୍ତୁ ସେଇ ସମୟରେ ସେଇଭଳିଆ ଲାଗେ ଭଲ ଲାଗେ।
ଆଜ୍ଞା।
ଆଜ୍ଞା ଆଉ ସାର୍ ଆପଣଙ୍କର ପୂଜା ପର୍ବାଣ କଣ କେମିତି ପଡେ।
ଆଜ୍ଞା ପୂଜା ପର୍ବାଣିୀ ତ ଆମ ଗାଁରେ ଜାଣିଚନ୍ତି ଆନନ୍ଦପୁରରେ ଫକୀରପୁରରେ ଜାଣିଛନ୍ତି ଆଜ୍ଞା ଗଣେଶ ପୂଜା ହୁଏ।
ଆଜ୍ଞା ଆଜ୍ଞା ଜାଣିଛୁ।
ଆଜ୍ଞା ଫକୀରପୁରରେ ତ ଆଜ୍ଞା ଜାଣିଥିବେ ଗଣେଶ ପୂଜା ହୁଏ ତାପରେ ସେ ପାଖାପାଖିରେ କାଳୀପୂଜା ବି ହୁଏ।
ମୋ କଥାଟା ବୟସ ଟା ଟିକେ ଠିକ୍ ସେ ଶୁଭୁନି। ହୁଁ।
ଆଜ୍ଞା କଣ କହିଲେ।
ଆଜ୍ଞା ଭଏସ ଟା ସବୁ ନଥିଲା ତ।
ଶୁଭୁଛି ଏବେ।
ଆଜ୍ଞା ନିହାତି କ୍ଲିଅର ଶୁବୁଛି ସ୍ପଷ୍ଟ ସବୁଛି ଏବେ। ଆଜ୍ଞା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ଶୁଭୁଛି କୁହନ୍ତୁ।
ହି। ହ୍ୟାଲୋ ଆଜ୍ଞା ସା
ଆଜ୍ଞା ଶୁବୁଚି। ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଆଜ୍ଞା ଶୁଭୁଚି ପା ଆଜ୍ଞା ଶୁଭୁଚି ଆପଣଙ୍କ କଥା ମତେ ଶୁବୁଚି।
ସେ ଶୁଭିଲା।
ଆଜ୍ଞା ଶୁଭୁଛି। ମତେ ଶୁଭୁଛି ମତେ ଶୁଭୁଛିି ବି।
କଥା ହେମି।
ହାଲୋ।
ହାଲୋ। ମୋ କଥା ଶୁଭୁଚି? ଆଉ ସାର୍ କଣ କେମିତି ଏଥର ବୁଲାବୁଲି କଲେ କହିଲେ କି ଆମର ଯେମତି ପୂଜା ପର୍ବାଣି କଣ କେମିତି ବୁଲାବୁଲି କଲେ?
ଆଜ୍ଞା ରଜରେ ତ ଜାଣିଛନ୍ତି ଆଜ୍ଞା ପୋଡପିଠା ବହୁ ଆଜ୍ଞା ରଜ ଆମର ବହୁତ୍ ବଡ ଆକାରରେ ହୁଏ।
ଆଜ୍ଞା।
ତାପରେ ହେଲା କଣ କୁହନ୍ତି ନା ଖାଇବା ପିଇବା ବି ଆଜ୍ଞା ବହୁତ୍ ବଡ। ପିଠାପଣା ଆଜ୍ଞା। ତାପରେ ହେଲା କାଳୀ ପୂଜା।
କି ଏଇସବୁ ସମୟ ଆସିଗଲାଣି ଯେମିତିକି ଅକ୍ଟୋବର ନଭେମ୍ବର ଆସିବ ଅଗଷ୍ଟ ସେପ୍ଟେମ୍ବର। ଏସବୁ ପୂଜା ପର୍ବାଣୀ ବହୁତ୍ ସାରା ହବ ସାରେ ଆପଣଙ୍କ ସେପଟେ କେମିତି କଣ ପୂଜା ପର୍ବାଣୀ?
ଆଜ୍ଞା ଆମଆଡେ ତ ପୂଜାପର୍ବାଣୀ ଆଜ୍ଞା ଯେମତି ଗଣେଶ। ପୂଜା ଏବେ ଆ ସେପ୍ଟେମ୍ବରରେ ଆସିଲା ତା ପରେ ଶ୍ରାବଣ ମାସ ଆଜ୍ଞା କାହା ବୋଲବମ୍ ବି ହବ।
ଆଜ୍ଞା।
ଆଜ୍ଞା ତାପରେ ବି ଆଜ୍ଞା ଆହୁରି ବହୁତ୍ ପୂଜା ପର୍ବ ଅଛି କାଳୀ ପୂଜା ବି ଲାଗି ଲାଗି ଆସିବ। ପରେ ତାପରେ ନୂଆ ବର୍ଷ ଆସିଯିବ।
ଆଜ୍ଞା।
ଆଜ୍ଞା ଆମଆଡେ ଆଜ୍ଞା ବହୁତ୍ ବହୁତ୍ ପୂଜାପର୍ବ ହୁଏ ମାନେ ଯେମହେତି ଯେମିତି କୁହନ୍ତିନି ନା। ନଅ ବାର ମାସ ତେର ପର୍ବ।
ଆଜ୍ଞା।
ଆଜ୍ଞା ସେମତି ଆମଆଡେ ସେମତି ପୂଜା ପର୍ବ ଆଜ୍ଞା ବହୁତ୍ ବହୁତ୍ ହୁଏ।
ଆଜ୍ଞା।
ତାପରେ ଆପଣ ବି ଜାଣିଥିବେ ଆଜ୍ଞା କା କାଳୀ ପୂଜାରେ ଆଜ୍ଞା ଯୋଉ। ଦୀପାବଳି ମାନେ ପହିୟା ଶ୍ରାଦ୍ଧ ହୁଏ। ଆଜ୍ଞା ପହିୟା ପିଣ୍ଡ ବି ହୁଏ।
ଆଜ୍ଞା।
ଆଜ୍ଞା ତ ସେଥିପାଇଁ ଆମେ ହେଲା ଆଜ୍ଞା ପହିୟା ପ ଶ୍ରାଦ୍ଧର ଦୀପାବଳି ଟିକେ ବହୁଡ। ବଡ ଆକାରରେ ପାଳନ କରୁ।
ଆଜ୍ଞା ଭଲ କଥା ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା। ତାପରେ ହେଲା ଆଜ୍ଞା ଆଉ କଣ ହେଲା ସେମିତି ଦୁର୍ଗା ପୂଜା ଦଶହରା ତ ଜାଣିଥିବେ ଆପଣ।
ସାର୍ ଆପଣ କଣ କେମିତି ଆ ସାର୍ ମୋ ଭୟେସ୍ ଶୁଭିଲା?
ଆଜ୍ଞା ଶୁଭୁଚି।
ଆଜ୍ଞା କୁହନ୍ତୁ?
ଆଜ୍ଞା ଯେମିତି ଦଶହରା ଜାଣିଥିବେ ସପ୍ତମୀରୁ ଆରମ୍ଭ ହୁଏ।
ଆଜ୍ଞା।
ତାପରେ ସାତ ଦିନି ସପ୍ତମୀ ଅଷ୍ଟମୀ ନବମୀ ଦଶମୀ। ଆଜ୍ଞା ହଉ ଆଜ୍ଞା ମୁଁ ରଖୁଛି ପରେ କେତେବେଳେ ଫାଙ୍କା ହେଲେ ଆପଣଙ୍କୁ କଲ କରିବି।